ହ ହ୍ୟାଲୋ।
ଆଜ୍ଞା ଆପଣ ଏବେ କଣ କରୁଚନ୍ତି? ମୁଁ ଏବେ ଏଇ ପଢିବାକୁ ଆସିଥିଲି ଆଉ। ଆପଣଙ୍କର ଖି ଖିଆପିଆ ସଇଲାଣି?
ହଁ ବାପା ଖାଇସି ସାଇଲେଣି ଖାଲି ଆମେ ଖାଇବୁ ଆଉ।
ଆଜ୍ଞା ଆମର ଆମର ହଁ ଆମ ଘରେ ବାପା ଖାଇସାଇଲେଣି ଆଉ ବୋଉ ବି ଖାଇସାରିଲିଣି ଆଉ ବାକି ମୁଁ ଅଛି। ଖାଇବି ଆଉ ଟିକେ ସମୟ ଯାଉ ଖାଇବା ଆଉ ଆପଣଙ୍କ ଘରେ ଆଜି କଣ ଖାଇବେ ପିଇବା ହେଇଚି?
ଆଜି ଭାତ ମାଛ ତରକାରୀ ହେଇଚି ଆଉ ଆପଣଙ୍କର
ଆମର ଅଛି ସାଧା ହେଇଚି ତା ସହିତ ଆଇଁଷ ବି ହେଇଚି। ସାଧରେ ଭେଣ୍ଡି ତରକାରୀ ହେଇଚି ଆଉ ଆଇଁଷରେ ଆମର ହେଇଚି ଅଣ୍ଡା ଟିକେ ହେଇଚି ଆଉ। ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ ସାଧ ନା ଏଇଷ?
ମତେ ଏ ସାଧା ଖାଇବାକୁ ଭଲ ଲାଗେ। ଆଇଁଷ ବି ଖାଇବାକୁ ଭଲ ଲାଗେ ଆଇଁଷ ଟା ଏତେ ଭଲ ଲାଗେନି।
ଆଉ କଣ ହଁ ରୋଷେଇ ଭିତରେ ରୋଷେଇ ଭିତରେ ସାଧା ରାନ୍ଧିବାକୁ ଯେମିତି ଭଲ ଲାଗେ ଆଉ ଆମିଷ ରାନ୍ଧିଲା ଦିନ ଆପଣଙ୍କୁ ସେମିତି ଭଲ ଲାଗେ କି?
ଭଲ ହଁ ଲାଗେ।
ଆଜ୍ଞା ଯେମିତି ସାଧା ରାନ୍ଧିଲା ଦିନ ଅ ସାଙ୍ଗେ ସାଙ୍ଗେ କ ଟା ବଟା କରିଦେଲ କରିଦେଲ। ଆମିଷ ରାନ୍ଧିଲା ଦିନ ଯେମିତି ଆମେ କୋଉଠି ଆଇଁଷ ପାଣି ଗୋଟେ ପଡିଯାଏ କି କୋଉଠି ଧୁଆ ଧୁଇ କଲା ବେଳକୁ ଅସୁବିଧା ଲାଗେ। କି କଣ ଏମିତି ଅସୁବିଧା ଧା ହୁଏ। ତାପରେ ଘରେ ବି ଅ ସମସ୍ତଙ୍କୁ ଘରେ ବି ଆମିଷ ରାନ୍ଧିଲା ଦିନ ଟିକେ ବହୁତ ବ ବାରନ୍ତି ଓଡିଆ ଘରେ ନା ଯଦି ଯଦି ଅଲଗା କୋଉ ଧର୍ମର ହେଇଥାନ୍ତା ସେମିତି ନାହିଁ କିନ୍ତୁ ଓଡିଆ ଘରେ ବାରନ୍ତି।
ବହୁତ ନିୟମ ସବୁ ଆଇଁଷ ମାଇଁଷ ହେଲେ ସବୁ ପୋଛା ପୋଛି ହବ।
ହଁ ତାପରେ ଏମିତି ବି ଜଣ ଜଣଙ୍କ ଘରେ ଥାନ୍ତି ମାନେ ଚିକେନ କୁ ପୁରାନ୍ତିନି କେବଳ ମାଛ ଖାଆନ୍ତି ଅଣ୍ଡା ପୁରାନ୍ତିନି ତା ଦେହରେ ପୁଣି ଅ ଯେତେବେଳେ ଯାହା ରାନ୍ଧିବେ ବାହାରେ ରାନ୍ଧିବେ ଆପଣଙ୍କର ସେମତି ଅଛି କି?
ନା ଅଛି ବା ଯଦି ଆଇଁଷ ହେଲା ଚୁଲିରେ ହୁଏ। ନଚେତ ଯଦି ଇ ହେଲା ତାହେଲେ ଗ୍ୟାସ ରେ ହଁ ଚୁଲି ଖାଇବା
ଟ ହ ବହୁତ ଭଲ ଆପଣଙ୍କର ସେବେ ତାର ଚୁଲି ଅଛି ଚୁଲି ଆପଣ କଣ? କୋଉଥିରେ ଜ ଜଳା ଜଳି କରନ୍ତି କାଠ କାଠରେ ନା କୋଇଲରେ ନା କାଠ ଆପଣ ସିଆଡେ ଯୋଉ ଗୋବର ଘଷି ଯୋଉ ଆସ ସେ ପୁରା ପରାପରି କରିକି ପକାନ୍ତିନି। ହୁଁ। ହଁ। ଆପଣଙ୍କର ସେଆଡେ ମାନେ ଗାଈ ଫାଇ ଲୋକ ମାନେ ରଖିବାକୁ ଭଲ ପାଆନ୍ତି ନା ନାଇ? ଏମିତି ଗାଈ ଅ- ଅ ଆପଣଙ୍କ ଘରେ ଗାଈ ଅଛି ନା?
ଆଜ୍ଞା! ଅଛି। ଅଛି ଆମ ବଡ଼ ଶଶୁରଙ୍କ ଘରେ।
ଆଜ୍ଞା! ମାନେ ଆମର ବି ଏଠି ବହୁତ ମାନେ ଲୋକ ଗାଈ ରଖି ରଖିବାକୁ ପସନ୍ଦ କରନ୍ତି। ମାନେ ଏମିତି କିି ମାନେ ପୁରା ଯେମିତି କୁହନ୍ତି ନା ଗୋ ଠ ଗୋଠ ଗାଈ ସେମତିଆ ଟାଇ ଆ ସେମିତିଆ ପ୍ରକାର ଗାଈ ମାନେ ଅଛନ୍ତି। ତାପରେ ଗାଈ ବି ଲୋକମାନେ ମାନେ ଏପଟେ ପ୍ରାୟ ଲୋକ ଗୋପାଳକ। ମାନେ ସେମାନେ ପ୍ରାୟ ସବୁ ଗାଈ ରଖିକି ଗାଈର ଯେମିତି କ୍ଷୀରକୁ ବିକିକି ପଇସା ଆ ପାଉଛନ୍ତି ତା ଦିହରେ ପୁଣି ତାର ଖତକୁ ବିକିକି ପଇସା ପା ଆମ୍ ସେ ପଇସା ପାଉଛନ୍ତି। ମାନେ ଅ ତାଙ୍କର ସେଇଟା ଗୋଟେ ତ ଜୀବିକା କହିଲେ ଚଳୁ ଆଉ ତା ତାପରେ ଗାଈ ଗୋଟେ ହଉଛି ଆମର ଗୋଟେ ମାନେ ଯେମିତି କୁହନ୍ତିନି ବାସ୍ତୁଶାସ୍ତ୍ର ସ୍ତ୍ର ଅନୁସାରେ ଗାଈଙ୍କ ଦେହରେ ସବୁ ଦେବତା ମାନେ ରୁହନ୍ତି। ଇଏ ଆଁ ଗାଈଙ୍କୁ ହଁ। ହଁ। ସେ ବହୁତ ଦୋଷ କରି କିଯାଏ,
ଆଜ୍ଞା!।
ମାନେ ଜଣେ ଜଣେ ଦେଖିବେ ଆମର ଘରେ ଯେମିତି ମାନେ ଗୋଟେ କାହାର ଯଦି ଦେହ ଖରାପ ହଉ ହବାର ଥିବ କି ଆଗକୁ ଗୋଟେ କାହାର କିଛି ବିପ ବିପଦ ଆସିବାର ଥିବ। ଗାଈ ଉପରେ ଟଳି ଯାଏ। ଯଦି କୌଣସି ସେମତି ଆଗକୁ କିଛି ଆମର ଆସିଆର ଅଛି ଗାଈ ହିଁ ଆମକୁ ପୂର୍ବ ସୂ ସୂଚନା ଦିଏ କି ନାଇଁ ଏମିତି ଘରେ କିଛି ବିପଦ ଆସିବାର ଅଛି କି କଣ? ଏଇ ସବୁ ଆମକୁ ଇଏ କରାଏ। ଆଉ ଗାଈ ବି ଗୋଟେ ଗାଈ ଦେଖିବେ ମାନେ ଏବେ ତ ସମସ୍ତେ କୁକୁର ହଉ ବିଲେଇ ହଉ ଏମାନେ ସବୁ ରଖୁଛନ୍ତି। କିନ୍ତୁ ଗାଈ ଯେ ଏତେ ବିଶ୍ୱସ୍ତ ମାନେ ଏମିତି ଗୋଟେ ଗାଈ ଅଛନ୍ତି। ସିଏ ମାନେ କଣ କହିଲେ ଅ ମାନେ ଆ ଆପଣଙ୍କୁ ଆପଣ ଯଦି ସେଇଭଳି ସ୍ନେହ କରୁଥିବେ ସେ ଆପଣଙ୍କୁ ଛାଡିକି ଯିବେନି କୌଣସି କାମକୁ କରିବାକୁ ବି ତାଙ୍କୁ ସେଥିରେ ଟୋଟାଲି ଇ - ଇ ଇଏ କରିବେନି ଆପଣ ଙ୍କୁ ସବୁ ମୋର ସବୁଥିରେ ସାହାଯ୍ୟ କରୁଥିବେ।
ଆଜ୍ଞା!।
ଆଉ ଆମର ତ ଏପଟେ ଗାଈ ଅଛି ହେଲେ ଆମର ନି ନିଜର ଯେହେତୁ ବାପା ପରି ହଁ। ନିଜର ଆମର ନାହିଁ କିନ୍ତୁ ମତେ ବହୁତ ଗାଈ ରଖିବା ପାଇଁ ମତେ ବହୁତ ଭଲ ଲାଗେ। କୁହନ୍ତି ଯାହାର ଇଛା ଥାଏ ଦେଖିବା ଭବିଷ୍ୟତରେ ଦେଖିବା ମୁଁ ଚେଷ୍ଟା କରିବି ଗାଈ ରଖିବାକୁ ନହେଲେ ଯେମିତି ହେଉ ଯାଗା ଯାହାର ସେବା ନିଜ ପା ଖ ରେ ନ ରଖି ମଧ୍ୟ ଦୂରରେ ଥାଇକି ମଧ୍ୟ ତାକୁ କ ସେବା କରିହବ ଲୋକମାନେ କିନ୍ତୁ ଏବେ ପ୍ରାୟ କୁକୁର ହଉ
କୁର କୁକୁର ଖାଲି ସମସ୍ତଙ୍କ ଘରେ ଦେଖିବେ କୁକୁର। ଆଉ କେହି ମାନେ ଗାଈ ରଖିବା ପାଇଁ ଭଲ ପାଉନାହାନ୍ତି ସମସ୍ତେ କୁକୁର ରଖ୍
ଗାଈକୁୁ ପଛେ ନିଜେ ଶେଯରେ ବସଉନଥିବେ କିନ୍ତୁ କୁକୁର ହଉ ବିଲେଇ ହଉ ଏମାନଙ୍କୁ ଶେଯରେ ହଁ। ଓଁ କିନ୍ତୁ ଉ ମାନେ ଏମିତି ବାସ୍ତୁଶାସ୍ତ୍ର ଅନୁସାରେ ଅଛି କୁକୁର ହଉଛନ୍ତି ମାନେ ସେ କଣ ରାହୁ ଏମିତି ଆଉ ବିଲେଇ ଧରେ କେତୁ ଦୋଷ କଟିଯାଏ। କିନ୍ତୁ ଗାଈଙ୍କ ଗାଈ ହଉଛି ଗୋମାତା ମାନେ ତାଙ୍କ ଶରୀରରେ ସବୁ ଦେବତା ଦେବୀ ବାସ କରନ୍ତି। ତାପରେ ଆଉ ସେ ହଉଛି କାମ ହିମାମି ଯାହା କାମନା କରିବ ଯାହା ଇଚ୍ଛା କରିବେ ସେ ଆମକୁ ସେଟା ଦେଇଦେବେ ତାପରେ ଏବେ ସିନା ଲୋକମାନେ ସବୁ ଚାକିରି କରୁଚନ୍ତି। ଆଗୁରୁ ତ ସବୁ ଚାଷ କରୁଥିଲେ ସବୁ କାମ କାମ କିଏ କଉଥିଲେ ସେଇ ଗାଈ ବଳଦ ମାନେ ଆଉ କିନ୍ତୁ ଲୋକମାନେ ସେମାନ ଙ୍କୁ ଆଜି କାଲି ବୁଝୁନାହାନ୍ତି ସେମାନେ ଅ ଯଦି ହୁଏତ ପାଟି ଖୋଲି କହିପାରିଥାନ୍ତେ ମାନେ ସେମାନେ କେତେ କାମ ଆମର କରିଦିଅନ୍ତି ଏବେ ଏବେ କି ନ୍ତୁ ସେସବୁ ନାହିଁ ଲୋକମାନେ ବି ଯଦି ବ ସେ ଆମକୁ ଧର ତା ଆଉ ଆଉ କ୍ଷୀର ଦଉନି ତ ତାକୁ ବିକି ଦିଅ ମାନେ ଏଇ ପଠାଣ ପଠାଣ ହେରିଆ ନେଇକି ତାକୁ କାଟି କୁଟି କେମିତି ଖାଉଛନ୍ତି ଆମ ଆମେ ସିନା ବି ବିକିଲାଙ୍କୁ ଯେ ଯେମିତି ତମ ଘରେ ତମେ ବୁଢା ବୁଢୀଙ୍କୁ ବହୁ ମାନେ ସେ ଯେତେବେଳେ ଆ ଆ ମାନେ ଥିଲେ ଆଁ ତେଜିଆନ୍ ସେ ସବୁ କାମ କରିଦଉଥିଲେ ବୋଲି ତାଙ୍କୁ ସେତେବେଳେ ରଖିଥିଲ ବୁଢା ବୁଢ଼ୀ ହେଲା ପରେ ପୁଣି ରଖୁଚ ନା ନାଇଁ ତା ସେମିତି ଗାଈଗୋରୁକୁ ଆମେ କଣ ସେ ଆମର କାମ କରୁଥିଲେ ବୋଲି ରଖିବା ଏବେ କାମ କରୁନାହାନ୍ତି ବୋଲି ଫୋପାଡି ଦବା। ମାନେ ଏବେ ଲୋକ ନିଜେ ବି ମାନେ ପୁରା ନିଷ୍ଠୁର ହେଇଗଲେଣି।
ଆଉ ସେ ଗାଈ ଗୋରୁ ତ ଛାଡ ମଣିଷ ମଣିଷର କଥା ତ ବୁଝୁନି ଆଉ। ପଶୁର କଥା କଣ ବୁଝିବ ଗାଇ ଗୋରୁ କଣ ଆଉ ଆଉ ଆପଣ ସେଠି ମାନେ କଣ କୁକୁଡା ଫୁକୁଡା ଏଗୁଡା ସବୁ ର କଣ ରଖନ୍ତି?
ଆଜ୍ଞା ଦେଶ ପାଳନି କୁକୁଡା ସେ ସବୁ ରଖିଛୁଁ।
ଆଜ୍ଞା। ଆଉ ଅ ମାନେ ଯୋଉ ଆପଣଙ୍କର ଘର ଟା କୋଉଠି କହିଲେ?
ଆମ ଘର କଟକରେ ବା।
ଓହୋ କଟକ ରେ ଆପଣ କଟକ ରେ ତ ତାହେଲେ ଅଁ ବାଲିଯାତ୍ରା ବହୁତ୍ ମାନେ ପ୍ରସିଦ୍ଧ ଆପଣ ସେଠି ବାଲିଯାତ୍ରା ଯାଉଥିବେ ବାଲିଯାତ୍ରାରେ ମାନେ ଆପଣଙ୍କୁ କୋଉ ଐ ଐତିହାସିକ ଜିନିଷ ଟା ଅ ଅଧିକ ଭଲ ଲାଗେ? ପ୍ରାୟ ସବୁ ବର୍ଷ ଯେମିତିକିି ଆମର ଯେମିତିକି ଧଉଳି ସେ ଶାନ୍ତି ସ୍ଥୃପ ହଉ କୋଉଠି ଯୋଉ ମାଙ୍କ ପୂର୍ବ ବର୍ଷ ପଡିଥିଲା ଆ ଆମର ବିଭିନ୍ନ ଚଳଚିତ୍ରର ହଉ ଏମିତି ବହୁତ୍ ଜିନିଷ ପଡୁଚି ମାନେ ସେଇ ସବୁ ଜିନିଷ ଆଉ ପୂର୍ବ ବର୍ଷ ଗୋଟେ ଯେମିତି କିି ଗୋଟେ ଯୋଉ ଆକ୍ୱାରିମ୍ ଟାଇପ୍ ର ପଡିଥିଲା ସେଇ ସବୁ ଜିନିଷ ନ ପଡିକି ଯଦି ଆମେ ବାଲି ଯାତ୍ରାରେ ଏ ଯେମିତି ଗୋଟେ ବର୍ଷ ଚଳଚିତ୍ର ଜିନିଷ ପଡିଲା ଯଦି ଆମେ ଏଇଁ ଏଇ ଯେମିତିକି ଗୋଟେ ପୁରୁଣା ହଁ ପୁରୁଣା ଜିନିଷ ଯଦି ଆମେ କଳା ସଂସ୍କୃତି କି ଆଣିକି ପ ସେଇଟା ରଖନ୍ତି ଆହୁରି ସୁନ୍ଦର ଲାଗନ୍ତା ଯାହା ହଉ ସେଇଟା ବି ପଡୁଚି ଯେ ମାନେ କେତେ ଦେଶ ଦେଶ ବିଦେଶରୁ କେତେ ଲୋକ ଆସୁଚନ୍ତି କୋଉଠି ମସଲା ବେପାର ହଁ। ମସଲା ବେପାର କରିବା ହଉ କୋଉଠି ମାନେ ବାଲିଯାତ୍ରା ଏମିତି ଗୋଟେ ଯାତ୍ରା ଯୋଉଠି ଆମେ ସବୁ ଜିନିଷ ପାଇପାରିବା ସେଠି ଚେୟାର୍ ଟେବୁଲ ହୋଉ କି କି ମାନେ ମାଟି ଜିନିଷ ହୋଉ କୋଉଠି କାଠ ଜିନିଷ ହୋଉ କୋଉଠି ପ୍ଲାଷ୍ଟିକ୍ ଜିନିଷ ହୋଉ ମାନେ ଖାଇବାରେ ବି ଆମକୁ ଏ ଏତେ ପ୍ରକାର ଜିନିଷ ମିଳିଯାଏ ଯୋଉଟାକୁ ବହୁତ୍ ଭଲ ହେଇଚା। ଆଉ ଆମେ କଟକରେ ଆମେ ଜନ୍ମ ହେଇଛେ ବୋଲି ଆମେ ନିଜକୁ କୋ ଗର୍ବ ଅନୁଭବ କରିବା କଥା। ହଁ ଏଠି ଫୁଣି କେତେ ଜିନିଷ ହବ ଯେମିତି କିି ଚଣ୍ଡି ମନ୍ଦିର ତାପରେ ଧ ବଲେସ୍ୱର, ଅଂଶୁପା କୋଉଠି ଡମଡମଣି ତା ଦେହରେ ଫୁଣି ଆହୁରି ଅନେକ ମାନେ ମୁଁ ଗୋଟେ ବହୁତ ବଡ ଓଡ଼ିଶାର ବଡ ନଦୀ ମହାନଦୀ ବି ଯାଇଛି ଆଉ ବହୁତ ମାନେ ଆମେ କଟକ ରେ ନିଜକୁ ଜନ୍ମ ହେଇଛେ ବୋଲି ଗର୍ବ ଅନୁଭବ କରିବା କଥା କଟକ ପୂର୍ବରୁ ଆମର ଜିଲ୍ଲା ଥିଲା କଟକ ମାନେ ଯୋଉ ଆମର ରାଜ୍ୟର ରାଜଧାନୀ ଥିଲା କଟକ। ହୁଏତ ଭୁବନେଶ୍ଵର ଏବେ ହେଇଯାଇଛି କିନ୍ତୁ କ କଟକ ସେଇଭଳି ସହର ଆଉ ଉନ୍ ମାନେ ଏଠି ସବୁ ଜିନିଷ ସବୁ ପ୍ରକାର ଖାଇବା ବି ମିଳେ ଆଉ ଦହିବରା ତ କଟକ ରେ ପୁରା ଫେମସ।
ଫେମସ ଦହିବରା ଆଉ ଯୋଉ ବାଜରେ ତ ଠୁଙ୍କା ବାରବାଟି ଷ୍ଟାଡିୟମ୍।
ବା ହଁ ବାରବାଟୀ ଷ୍ଟାଡିୟମରେ ସେଠି ବି ଭଲ ଦହିବରା ମିଳେ।
ଆଜ୍ଞା ଆଉ ବିଡାନାସି ବିଡାନାସି ଦହି
ଆଜ୍ଞା, ଏଇ ଦହିବରା ଆଳୁଦମ୍ ଖାଇବା ପାଇଁ ଲୋକ କୋଉ ଜାଗାରୁ ବି ଆସୁଛନ୍ତି ଖାଇବେ ଟିକେ ଦହିବରା ଆ ହଉ କି ଓଡ଼ି ଓଡ଼ିଶାର ଫେମସ ମାନେ ରସଗୋଲା ହଉ ଏଇ ସବୁ ଜିନିଷ ଖାଇବାକୁ
କୋଉଠୁ କୋଉଠୁ ଆସୁଛନ୍ତି ବାହାରୁ।
କୋଉଠୁ କୋଉଠୁ ଲୋକ ଆସିଛନ୍ତି ଆଉ ଆ ଆପଣ ନିଜେ ଘରେ ଆଉ ଦହିବରା ଏଇଗୁରା ସବୁ କରନ୍ତି ନା ନାଇଁ? ଆମର ବି ଘରେ ଇଆଡେ ହୁଏ ଦହିବରା ଟା ମାନେ ଘରେ ବି ଇଏ ମାନେ ଓଡ଼ିଶାର ଲୋକମାନ ଙ୍କ ହାତରେ ଏଇଭଳି ବି ଯାଦୁ ଅଛି ଘରେ ବି ସେ ଯୋଉ ଦହିବରା କରନ୍ତି ସେ ତାର ଗୋଟେ ସ୍ୱାଦ ଟା ଅଲଗା ପ୍ରକାର ଆଉ ତାକୁ ଖାଇବାର ମଜା ଆଉ ସିଏ ଘରେ ତିଆରି କରିବା ସିଏ ଗୋଟେ କେତେ ସହଜ ପ୍ରକ୍ରିୟାରେ ଖାଲି ଯେ ବାଟିବ, ଛାଣିବ ତାକୁ ପାଣିରେ ପ ପକେଇଲ ତା ଦେହରେ ଟିକେ ଦହି ଛୁଙ୍କ ଦେଲ ତାକୁ ଖାଇଲ ସେ ଯୋଉ ଖାଇବା ପେଟ ଥଣ୍ଡା ହବ ଆଉ ଖାଇବା
ବାହାର ଜିନିଷ ଫାଷ୍ଟଫୁଡ୍ ଖାଲି ମାନେ ସେଗୁରାକୁ ଆଉ କେହି ପଚାର ଦହିବରା ଆରିଆ କେହି ମାନେ ଆଗ ଯାହା ସବୁ ଜିନିଷ ଥିଲା ଏବେ କଣ ସେଗୁଡ଼ା ଅଛି ଆଜି କାଲି ସବୁ ଫାଷ୍ଟଫୁଡ୍ ମାନେ ବାହାର ଜିନିଷ ଚାଉମିିନ୍ ଇଏ ସିଏ ସବୁ ଏଇଗୁଡାକୁ ପସନ୍ଦ କରୁଛନ୍ତି ଛୁଆ। ଆଗରୁ ଦହିବରା, ହଁ ପଖାଳ ପଖାଳ ସବୁ ଖାଉଥିଲେ ଯେମିତି ଆଜି କାଲି ଛୁଆ ମାନେ ସେତିକି ବି ପସନ୍ଦ ନୁହଁ ତାଙ୍କର।
ନା ନା ସେ ସବୁ ହଁ ସେ ସବୁ ଜିନିଷ କଣ ଖାଇବାକୁ ପସନ୍ଦ ଆମେ ଯଦି ବାହାରକୁ ଯିବା ଆଗେ ଗୋଟେ ଭଲ ହୋଟେଲ ଦେଖିବା କୋଉଠି ଆମେ ଖାଇବା ଚିଲି ପ ପଟାଟୋ ହଉ କୋଉଠି ଟିକେ ପିଜା ଖାଇବା, କୋଉଠି ବରର୍ଗର ଖାଇବା, କୋଉଠି ଅଲଗା ଜିନିଷ ଖାଇବା ନୁଡୁଲସୁ ଖାଇବା ସେଗୁଡା ଭଲ ଲାଗୁଛି କିନ୍ତୁ ଏଇ ଯୋଉ ବାହାରେ ହଁ ମୋ ଅ ରାସ୍ତା କଡରେ ଜିନିଷ ଖାଇବା ମା ମଶା ମା ଛି ବସୁଥିବେ କିନ୍ତୁ ଲୋକମାନେ ବହୁତ ଅ ତାକୁ ସଫାସୁତୁରା ରଖି କରୁଛନ୍ତି ରା ଷେପଟେ ଜିନିଷ ଏଇ ବର୍ଷା ଦିନେ ଖାଇବାନି କିନ୍ତୁ ଅଲଗା ଦିନ ରେସିପି ବହୁତ୍ ସଫାସଫି ସୁତୁରା କରୁଛନ୍ତି। ସବୁବେଳେ ନଖାଇବା କିନ୍ତୁ କେତେବେଳେ କେମିତି ତାକୁ ଖାଇବା ସେ ଜିନିଷ ମଜା ନେବା ଯୋଉଟା ଆମ ମାଟିର ଜିନିଷ ଆମେ ଯଦି ତାକୁ ନ ଖାଇବା ତାହେଲେ ଆଉ କଣ ବାହାର ଲୋକ ଆସିକି ତାକୁ ଖାଇକି ତାର ଅଁ କଥା ବକା ବଖାଣିବେ
ଆଜ୍ଞା।
ଆଉ ଏଇ ସବୁ ଜିନିଷ ଆଉ ଆଉ ମୋ ତ ଟିକେ କାମ ଅଛି ଆପଣଙ୍କ ସହିତ କଥା ହେଇ ବହୁତ୍ ଭଲ ଲାଗିଲା ଧନ୍ୟବାଦ ଆପଣଙ୍କୁ ପରେ କେବେ କଲ୍ କରି କଥା ହେବି ଆଉ ରଖୁଚି?
ଆଜ୍ଞା।